ହ୍ୟାଲୋ ହ୍ୟାଲୋ। ଆଜ୍ଞା ସାର୍ ନମସ୍କାର। ଜୟ ଜଗନ୍ନାଥ।
କଣ ଖବର?
ଆଉ ବଢିଆ। ଆଉ ଆପଣଙ୍କର କେମିତି କଣ ଖବର?
କଣ କହିଲ?
ଆପଣଙ୍କର କେମିତି କଣ ଖବର?
ହଁ ମୁଁ ଘରେ ଚାଲିଚି ଏଇନେ ଯାଉଛି ଖାଇକି ଶୋଇଆକୁ ଯାଉଥିଲି ମୁଁ ଦେଖିଲି ତମ ମେସେଜ କଲ ମୁଁ କହିଲି କଲ୍ କଲ କରିବା ଭାଇକି ଟିକେ ଆଉ।
ଆଉ ଭାଇ ବରିପାଳ
ଆଉ ଏଇଟା ପଡିବ କୁଆଡେ?
ଏଇ ଯୋଉ ରେମାଲ ଡ୍ୟାମ୍ ପାଖରେ।
ଓହୋ। ତମ ବିଷୟରେ କଣ କୁହ ଟିକେ ଭଲ ମନ୍ଦ?
କାଇଁ ମୁଁ ଆମର ତ ଘରେ ତ ତା ବିଷୟରେ କଣ କହିବି ମୁଁ ତ ପ୍ଲସ୍ ଥ୍ରୀ ପଢେଇକି ଏବେ ଘରେ ବସିଛି
ତା ପରେ?
ଆଉ ଆମର ପାଞ୍ଚ ଜଣ ମେମ୍ବର
ହଁ।
ଆଉ ଆଜି କଣ ରୋଷେଇ ହେଇତି ହେଇଛି ଆପଣଙ୍କର?
ଏ ମୁଁ ତ ହୋଟେଲରେ ଆଣିି ଖାଇଲି।
ହଁ। ହୋଟେଲ, ଆପଣଙ୍କ ଘରେ ଖାଉନାହାଁନ୍ତି କି?
ମୁଁ ବାହାରେ ରହୁଛି ଜବ୍ କରୁଛି ଝାରସୁଗୁଡାରେ।
ଆଜ୍ଞା। ଆଉ କଣ ଆଜି ଆଣିଚନ୍ତି ଖାଇବା ପାଇଁ?
ଏ ଆଳୁ ପରଟା ଆଣି ଖାଇଦେଲି।
କେମିତି କଣ ପଇସା ପଇଲା?
ଏ ଦୁଇଶହ
ଦୁଇଶ ଟଙ୍କା?
ହଁ।
ଆପଣ ନିଜେ ରୋଷେଇ କରୁନାହାଁନ୍ତି କି?
ରୋଷେଇ କରେ କିନ୍ତୁ ବେ-ବେଶୀ ହୋଟେଲରୁ ମଗେଇ ଖାଇଦିଏ ମୁଁ।
ଆଉ ରଜରେ କେମିତି କଣ ବୁଲିଲେ ଜାଗା?
ଏଥର ତ ମୁଁ ତ ଗାଁରେ ରହିନି ଗାଁ ଯାଇନି ତମେ ଟିଏ ରଜ ବିଷୟରେ କୁହ କଣ କେ ରଜ କଟିଲ କୁଆଡ଼େ କୁଆଡ଼େ ବୁଲୁ ଚୁ ଟିଏ କୁହ।
ରଜ ଏଠି ଆମର ଧୁମଧାମ୍ ରେ ହେଲା ଆମେ ଯାଇଥିଲୁ ଭୀମକୁଣ୍ଡ୍। ଆଉ ସେଠି ହୋଉଚି ଗନୁ ହୋଉଚି ସାନ ଘାଗରା। ଆଉ ସେଇଠୁ ଫୁଣି ହୋଉଚି ଆମର ଯୋଉ ଶିଳିପାଳ ଯୋଉ ଯାଇଥିଉ ସେଠି କିନ୍ତୁ ବନ୍ଦ ଥିଲା ଛାଡ଼ିଲେନେଇ ଅ ଫରେଷ୍ଟ୍ ବାଲା ଏ ସେଇଠି ଜଗିଥିଲେ ଛାଲେନେଇ ହଁ ଆଉ ସେଇପଟେ ଆସିଲା ଏଳେ ଆନ୍ଦପୁର ଯୋଉ ପଦ୍ମପୁରୁ ସେଇ ସେଇଠି ଯୋଉ ଆମର ଯୋଉ ରହି ଦେଖିକି ଟିକେ ଆସିଥିଲୁ। ଏମିତି ସବୁ ହେଇଥିଲା ଆଉ। ଆଉ ରଜ ସବୁ କଣ କଁ ପିଠା ରଜ ସବୁ କେମିତି କଣ ପିଠା କଣ ହୁଏ?
ମୁଁ ରଜୁ ଗାଁ ରଜୁ ଗାଁକୁ ଯାଇନେଇ ତମେ ରଜରେ କଁ ପିଠା ଖାଇଲ?
ମୁଁ ତ ଖାଇଲି ଆରସା ପିଠା ଚକୁଳି ପିଠା। ମଣ୍ଡା ପି
ପ୍ଲସ୍ ଥ୍ରୀ କଣ ସାଇନ୍ସ ନାଁ କଣ?
ପ୍ଲସ୍ ଥ୍ରୀ ଆମର ଯୋଉ ଇକୋନୋମିକ୍ସ୍।
ପ୍ଲସ୍ ଥ୍ରୀ ସଇଲାଣି ନାଁ ସରନେଇ?
ସଇଲାଇଁ ସଇଲାଇଁ।
ଅ ହ।
ଆଉ ଆପଣ କି ଜବ୍ କରୁଚନ୍ତି?
ମୁଁ ଏଇ ଝାରସୁଡ଼ାରେ କାମ କରୁଚୁ ଅ।
ଉ ଟାଇପ୍ ର ଜ ସୁପରଭାଇଜର୍ କି ମେଁଜର୍?
ମୁଁ ଅଛି ସିନିୟର୍ ଡେପୁଟି ମ୍ୟାନେଜର୍।
ଆଜ୍ଞା।
ମୁଁ ବିିନମେ ମୁଁ ମେକାନିକାଲ୍।
ଜ୍ଞା। ଆଉ କେମିତି କଣ ଆପଣଙ୍କ ଅଣ୍ଡରରେ କେମିତି କଣ କେତେ ଜଣ କାମ କରୁଚନ୍ତି ଟିକେ କୁହନ୍ତୁ।
ମୋ ଅଣ୍ଡର୍ ରେ ଦୁଇଶ ଷୋଳ ଅଣ ଲୋକ ଅଛନ୍ତି।
ଆଉ ଆପଣଙ୍କ ଯୋଉ ଡେଲି ରୁଟିନ୍ ଟା କେମିତି କଁ କୁହନ୍ତୁ ଟିକେ। କେମିତି କଣ ଯାଆନ୍ତି କେତେବେଳୁ?
ରାତି ଶୋଇଲି ସକାଳ ସାତରେ ଉଠିବି ସାତରେ ଉଠି ଲା ପରେ ଗାଧା ପାଧା କରି ଫ୍ରେଶ୍ ହେବି ଆଠଟାରେ ଫ୍ରେଶ୍ ଯେ କି ତାପରେ ସବୁ କପଡ଼ା ପଡ଼ା ଆଇରନ୍ ଦିଆ ହେଇଥିବ ଆଉ ପିନ୍ଧିଲି ପିନ୍ଧିଲା ପରେ ବ୍ରେକଫାଷ୍ଟ୍ ଉଁ କରିବି। ବ୍ରେକଫାଷ୍ଟ୍ ଟା ଆଟା ଚାଳିଶ୍ ରେ ବାହାରିବି କାର୍ ରେ ଗୋଟେ ଗାଡ଼ି ଲାଗିବ ମିନି ବୋଲର୍ ଗୋଟେ। ସେ ଆଟଟା ଚାଳିଶରେ ବସିବି ନଅଟା ରେ ପହଞ୍ଚି ପ୍ଲାଣ୍ଟ୍। ଦଶ ମିଣ୍ଟି ଲାଗୁଚି ଆଉ ନଅଟାରେ ପହଞ୍ଚିବି ନଅଟା ଇନ୍ କଲା ପରେ ଆଇଙ୍କି ମୁଁ ମନ୍ଦିରରେ ମୁଣ୍ଡିଆ ମାରିକି ଯିବି ଅଫିସ୍ କି ଅଫିସ୍ ରେ ଯାଇକି ବସ୍ ତିକି ଟିକି ମୋବାଇଲ୍ ଟେ ଚଲେଇବି ଘରେ କହିବି ମୋଏ ପତୁଲେ ପହଞ୍ଚିମି ତାପରେ ସିଷ୍ଟମ୍ କୁ ଅନ୍ କରିବି। ସିଷ୍ଟମ୍ ଅନ୍ ପରେ ମେଲ୍ ଚେକ୍ କରିବେ। ଦେଖିବି ମେଲ୍ ରେ କଣ କାଆର ମେଲ୍ ଆସିଚି ନାଁ ନାଇଁ। ଯଦି କିଛି ବନ୍ଦ ଥିବ ରିପ୍ଲାଏ ଦେବି ନହେଲେ ଵାଇଲିକୁୁ ରଖିିବି। ସାଙ୍ଗେ ସାଙ୍ଗେ ଟିଣି ଟିଣି ମାରିବି କଫି ଗୋଟେ ମଗେଇବି
ଆଜ୍ଞା।
କପି ହଉ ଲା ହାଡ଼ କଫି ହଉ କଫିଟେ ଟିକେ ପିଆଜି ବ ପିଇଲା ପରେ ଅଫିସ୍। ତ ବିଜୟ ସଣ କାର୍ଯ୍ୟ କଣ କଣ ଜିନିଷ ଲାଗିଥିଲା ଏଟା ଗୋଟେ ରିଦେସ ଅଛି ରିଦେସ ବନେଇଵି ଅଧ ଘଣ୍ଟେ ଲାଗିବ। କାଲିର ରାଜା କଣ୍ଡିସନର ନିଦେସନ ଦେବେ ଦେଲା ପରେ ଇଲୋ କଉ କଉ ଲାଇନ ଅଫ୍ କରିବ ଯେ କେତେ ପିଲା ଆସିଚନ୍ତି କଣ ଆଶ୍ଚ ସାଇଟିକି ଆଉ ଦେଖିବେ ହଁ ଦେଖି ସାରିଲା ପରେ ରିପୋର୍ଟା ଟା ବନନେଇକି ପ୍ଲାଣ୍ଟ ଆଡ଼କୁ ପଠେଇବେ। ତାପରେ ମୁଁ ଲାଇନ୍ ଅପ୍ କରିବି। ଚ ହି ଟି କେମିତି କଣ ପି ଲାଇନ୍ ଅପ୍ କରାଯିବ ମାନେ ବ୍ଲେ କେମିତି ମାରିବ କେମିତି କଣ ଚାଲିବ। ଦେଖିବେ ତା ପଚାସ ସା ସାଙ୍ଗେ ଡିଶ୍ କଶ୍ କରିବବେ ଯୋ ଯୋ ପେଣ୍ଡିଙ୍ଗ ଟ୍ରାରି ଟ୍ରାରି ଆସିବ ଆ ଡିଶ୍ କଶ୍ କରିବି ଷ୍ଟୋର ସାଡିସ ପରା ଆସିଚିଇ ଉଇଦାଉଟ ଇନ୍ ଫର୍ମ କାହାକୁ ଇସୁ କରିବାର ନାହିଁ ଯାହାକୁ ଇସୁ କହିବ ବା କାଇଁ ଝୁଣୁତ ଆ ଇସୁ କରିଵ।
ଆ ସାର୍ କେମିତି କଣ ସାଲେରୀ କେତେ କଣ ପାଉଛନ୍ତି।
ସାଲେରି ଉଁ ସେ ୱନ ଟା ଥାର୍ଟି ସମଥିଙ୍ଗ।
ଆଜ୍ଞା ଆଉ ସାର୍ ଯୋଉ ପି ଏଫ୍ ଏ ଫ୍ କଟୁଚି କି ନାଇଁ ଆପଣଙ୍କର?
ହଁ ପିଏପ୍ କଟୁଚି।
କେତେ କଣ କଟୁଚି?
ଏ ଷୋଳ ସାତାପ କଟୁଚି।
ଆଉ ଯାର ଯୋଉ ରହିବା ଖାଇବା ଆଜ୍ଞା ଯୋଉ ରହିବା ଖାଇବା।
ରୟା ଖାଇବା କମ୍ପାନୀ ଫ୍ରି ଦଉଛି।
ଆଜ୍ଞା ତାହେଲେ ଆପଣଙ୍କର ଗୋଟେ ମାସ ଭିତରେ ଆପଣଙ୍କ କେତେ ପଇସା ବଞ୍ଚି ଯାଉଛି?
ହେୱନ୍ ଟେନ୍ୱ ନୱ ଟେନ୍ ଟଣ୍
ଆଜ୍ଞା। ଆଉ ସାର୍ ଯୋଉ ଦୀପାବଳି ପାଳନ୍ତି କି ନାହିଁ?
ହଁ ତମେ ଟିକ ଦୀପାବଳି ଗାଁରେ ବେଶୀ ରହୁନି ନା ତମେ ଯୋଉ ଗାଁ ବିଷୟରେ କୁହ।
ଦୀପାବଳି ଆଜ୍ଞା ଆମର ସେମିତି ପାଳନ ହଉଛି ଆଉ। ଫାଷ୍ଟ ଆମର ହଉଛି ଆଜ୍ଞା ଦୀପାବଳି ଆମର ଯୋଉ ବଡ ବଡି ଲୋକଙ୍କୁ ଯୋଉ ବାଟ ବନ୍ଧି ଯୋଉ
କହିଚାଲ କହିଚାଲ କହିଚାଲ ସବୁ ଶୁଭୁଛିି।
ଆଜ୍ଞା। ଦୀପାବଳି ହଉଛି ଆମର ଆଲୋକ ଓ ଆନନ୍ଦର ଏକ ପ୍ରମୁଖ ହିନ୍ଦୁ ପର୍ବ। ଯାହା ଅନ୍ଧକାର ଉପରେ ଆଲୋକର ଏବଂ ଅଧର୍ମ ଉପରେ ଧର୍ମର ବିଜୟକୁ ସୂଚିତ କରେ। ଦୀପ ଆଲୋକ ଏବଂ ଦୀପାବଳି ଶବ୍ଦ ଗଠିତ ହଉଛି ଯାହାର ଅର୍ଥ ଥ ହେଉଛି ଆଲୋକର ମାଳ ବା ଧାଡି। ଭାରତର ସଂସ୍କୃତି ତିରେ ଏହି ପର୍ବର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।
ହଁ।
ଆଟା ଆମେ କେମିତି ପାଳନ କରନ୍ତି? ଇ ଆମର ହଉଛି କାର୍ତ୍ତିକ ଅମାବାସ୍ୟା। ରେ ପ-ପଡ଼େ। ପ୍ରଭୁ ଶ୍ରୀରାମଙ୍କର ପ୍ରତ୍ୟାବର୍ତ୍ତନ ଯେକ-ଯେମିତି ଯେତିକି ପୌରାଣିକ ମାନ୍ୟତା ଅନୁଯାୟୀ ଚଉଦ ବର୍ଷର ବନବାସ ସମାପ୍ତ କରି ଏବଂ ରାବଣକୁ ବଦ୍ଧ କରି ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତା ଲକ୍ଷ୍ମଣ ସହ ଏହି ଦିନ ଅଯୋଧ୍ୟା ଫେରିଥିଲେ। ସେମାନଙ୍କର ସ୍ୱାଗତ ପାଇଁ ଅଯୋଧ୍ୟାବାସୀ ଘିଅର ଦୀ ଜଳାଇ ସାରା ନଗରକୁ ଆଲୋକିତ କରିଥିଲେ ଏଇଥିପାଇଁ ଆମେ ଦୀପାବଳି ପାଳନ କରନ୍ତି।
ହୁଁ।
ଆଉ ଆପଣ ତ ଜାଣିଥିବେ ଦୀପାବଲୀରେ ଆମେ ଆମର ପିତୃପୁରୁଷ ମାନଙ୍କୁ ସବୁ ଆବାହନ ଦିଅନ୍ତି।
ହଁ।
ସନ୍ଧ୍ୟା ସମୟରେ ଯୋଉ ଏକାଠି ହେଇକି କି ଯୋଉ ଆମ ଯୋଉ ଖାଡି ଗୋଟେ ଥାଏ ଆପଣ ଜାଣିଛନ୍ତି କି?
ହଁ।
ସେଟା ଜଳେଇକି ଯୋଉ ଡାକନ୍ତି ଗଙ୍ଗା ଚା ପହିଆ ଯା ବଡ ବଡିଆ
ହଁ।
ଏମିତି କଣ ବୋଲୁ ଥା କହିଥାନ୍ତି ନା? ଆଉ ଏମିତି ସବୁ ହଉଛି। ଆଉ ଆପଣ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ବାପ ଘରେ ବାପା ବୋଉ ଦିଦି ବା ହେଇ ଯାଇଛି ଭାଇ ମୁଁ ଆଉ ତମର?
ଆମର ହଉଛି ଦି ଭଉଣୀ ଆଉ ମୁଁ ବାପା ମା।
ଓହୋ ତମେ ତମେ ଆଉ ଭଉଣୀ ମାନେ କଣ କରୁଛନ୍ତି?
ଜଣେ ଭାଆ ହେଇସାରିଲେଣି ଆଉ ଜଣେ ଅଛନ୍ତି। ଆ ମୁଁ ତ ସାନ ଆଉ। ଆଉ ଆପଣ ଆ ଏଜ ମୋର ଏକୋଇଶ।
ଆଉ କଣ
ତାଙ୍କର ପଚିଶି ଆଉ ଜଣେ ବାଇଶ ଯାଇ ଆଉ ଆପଣ ଆପଣ ବାହା ହେଇସାଇ କି ନାହାନ୍ତି?
ହଁ। ଫଟୋ ଦେଖି ଜାଣି ପାରୁନ?
ଆଜ୍ଞା ଫଟୋ ମୁଁ ଦେଖିନି।
ହଁ।
ଆଉ ଆପଣଙ୍କର ପିଲାପିଲି କେତେ?
ହଁ।
ପୁଅ ଝିଅ ଆପଣଙ୍କର କେତେଜଣ?
ଓ ପୁଅ ଦିଆ।
ତା ନାଁ କଣ?
ରୋନବ।
କଣ କହିଲେ?
ରୋନବ ରୋନବ।
ଆଉ ଆର ଆର ଜଣଙ୍କ ନାଁ?
ଆଉ ଭଉଣୀ କଣ ପାଠ ସାଠ ପଢ଼ିଛି?
କଣ କହିଲ?
ଦିଦି କଣ ପାଠ ପଢିଛି?
ସିଏ ସିଏ ଗ୍ରାଜୁଏସନ କରିକି ଏବେ ଗୋଟେ କମ୍ପାନୀରେ ଜବ୍ କରିଛି।
କି କମ୍ପାନୀ?
ଏଇ ବ୍ୟାଙ୍କ ବ୍ୟାକିଂରେ ବ୍ୟାଙ୍କ ଇଏରେ।
ଆଉ ତମେ ତ ଭଲ ତମେ କଣ ତମେ ତାଙ୍କ ଜବ ଫବ କରୁନ? ହଉ ହଉ ହବ ଆସ୍ତେ ଆସ୍ତେ ହବଆଉ।
ହଉ ଆଜ୍ଞା ରଖୁଛୁ ତାହେଲେ।
ଆଉ ହଉ ହଉ।
ହଉ।
ହଉ ହଉ।